ହ୍ୟାଲୋ।
ହଁ।
ହଁ କଣ କରୁଥିଲୁ?
ଏ ଜଣେ ଖୁଡ଼ି ଫୋନ କରିଥିଲେ ଯେ କଥା ହଉଥିଲୁ ଆଉ। ତମର ଦେଖିଲା ବେଳକୁ ଚାରିଟା ମିସ୍ କଲ୍ ହେଇଯାଇଛି ଆଉ।
ହଁ ହଁ। ମୁଇଁ ତ ରୋଷେଇ କରିଥିଲୁ।
ହଁ ହଁ ଏ ନାଇଁ ହଁ ଫୋନ କରିଥିଲି କଣ ବର୍ଷା ତ ହଉଛି କଣ ଭଲ ଆଇଟମ୍ ଟିକେ ଛାଣିବା କହିଲ?
ଭଲ ଆଇଟମ କଣ କରିବୁ?
ହଁ ବର୍ଷା ପାଗକୁ କୋଉ ଜିନିଷ ଟା କଲେ ଭଲ ହବ?
ତରକାରୀ ହିସାବରେ ନା ସ୍ନାକ୍ ହିସାବରେ।
ସ୍ନାକ୍ସ ହିସାବରେ କୁହ ନହେଲେ ତରକାରୀ ଟା ତରକାରୀ ରେ ଦରକାର ନାହିଁ।
ତରକାରି ଦରକାର ନାଇ ଉଁ ହୁଁ ହଉ।
ଏଇ ଯୋଉ ବନ୍ଧାକୋବି ଗୋଟେ ଛାଡନ୍ତିନି। ବାଲିଯାତ୍ରା ଟାଇମ୍ରରେ ସେଇଟା କେମିତି କରନ୍ତି କହିଲା ହେରା ମୁଁ ଥରେ କରିଥିଲି ଯେ ପୁଚୁପୁଚୁ ହେଇଗଲା।
କାଇଁ ପୁଚୁ‌ପୁଚୁ ହବ ହବ ନାହିଁ ମୁଁ କହୁଛି। ବନ୍ଧା କୋବି ଚୁନ‌ଚୁନ କାଟିଦବୁ।
ହଁ।
ଏ ଉଁ ପତଳା ପତଳା କାଟିଦବୁ ସେଠୁ। ଯୋଉ ସେଥେରେ ଟିକେ ବେସନ ପକେଇ ଦବୁ ପାଣି ବିଲକୁଲ ଦବୁନୁ।
ହଁ ହଁ ବେସନ ନା ମଇଦା।
ନାଇଁ ବସନ ଆମେ ଘରେ ଯେମତି ଛାଣିକି ଖାଉଛେ ତୁ ସେ ଯା ତ୍ରା ରେ ଯେଁତି ହୁଏନି ସେଟା କରନା ସେଟା ଏତେ ଇଏ ନୁହେଁ କିନ୍ତୁ। ମୁଁ ଯୋଉଟା କହୁଛି ବଢିଆ ଟେଷ୍ଟି ଲାଗିବ। ବ‌ନ୍ଧା କୋବି କାଟିଦବୁ ସରୁ ସରୁ କାଟି ସାରିଲା। ପରେ ହେଠୁ ଏଥେରେ ଟିକେ ବେସନ ଛିଞ୍ଚି ଦବୁ ପାଣି ବିଲକୁଲ ଆଦୌ ଦବୁନୁ ବେସନ ଟିକେ ଛିିଞ୍ଚି ଦବୁ। ଆଠୁ ଟିକେ ଲୁଣ ଲୁଣରୁ ପାଣି ବାହାରିବ ଆଉ ଲ ଲଙ୍କା ଗୁଣ୍ଡ ଟିକେ ହଳଦୀ ଗୁଣ୍ଡ ଟିକେ କରି ପାଉଡର ଟିକେ ପକଇ ଦବୁ ଗୋଳେଇ ଦବୁ ଶୁଖିଲା ଶୁଖିଲା। ପକେଇଲି ହେଠୁ ତାକୁ କଟଲେଟ୍ ଟାଇପ୍ ଚାପିବୁ। ସେଠେ ତ ଯୋଉ ଗୁଡା ମିଳେ ସେଇଟା ଗୋଲ ଗୋଲ ରାଉଣ୍ଡ ରାଉଣ୍ଡ ମିଳେ। ଏମତି ଏମତି ମଞ୍ଚୁରୀୟାନ୍ ଟାଇପର ସେ ଛାଣେ କିନ୍ତୁ ଏଇଟା। କୋପତା ଟାଇପ୍ ର ଛାଣିବୁ ଯୋଉ କରିବୁ ଚେପଟା ଚେପଟା ହେଇକି ବରା ପରିକା ବନ୍ଧା କୋବି। ବରା ଭଳିଆ ବଢିଆ ଲାଗିବ ଛାଣି ଦବୁ ଖାଇବୁ ନହେଲେ ଆଳୁ କୁ ସେମିତି ଆଳୁ ଫିଙ୍ଗର ଚପ୍ସ୍ ମୁଁ ଆଳୁ ଫିଙ୍ଗର ଚିପସ ପ୍ରାୟ ତ କରେ।
ଆଉ ଏ ବନ୍ଧା କୋବି ଟା ସିଝା ହବନି।
ନାଇଁ ନାଇଁ କିଛି ନାଇଁ ବଢିଆ ଲାଗିବ ଏମିତିରେ ଆଗ ଲୁଣ ଟିକେ ପକେଇ ଦେଲୁ। ଲୁଣ ପକେଇଲେ ସେଥିରୁ ପାଣି ବାହାରିଯିବ ହଳଦୀ ଗୁଣ୍ଡ ଟିକେ ଲଙ୍କାଗୁଣ୍ଡ ଟିକେ କରି ପାଉଡର ଟିକ୍ ଆଉ ବେସନ ତାକୁ ଭଲରେ ଚକଡିଲା ଭଳିଆ ଚକଡିଲା ଭଳିଆ ଚକଡି ଦବୁ। ସେଠୁ କୋପ୍ତା ପରିକା କରି। ଛାଣିବୁ ବଢିଆ ଟେଷ୍ଟି ଲାଗିବ ଛଣା ଏଇଟା ଆକ୍ଚୁଆଲି ଏ ଯୋଉ ବର୍ଷା ପାଗକୁ ବଢିଆ ଲାଗିବ। ଫିଙ୍ଗ୍ ଫିଙ୍ଗର ଚିପ୍ସ୍ ଏମିତି ଆଳୁକୁ ସରୁ ସରୁ ଲମ୍ବା ଲମ୍ବା କାଟିଦବୁ। ତା ଦେହରେ ଟିକେ ଲୁଣ ହଳଦୀ। ଆଉ ଲଙ୍କାଗୁଣ୍ଡ ଟିକେ ପକେଇ ଦେଇ ଗରମ ଗରମ। ସେଟା ଗରମ ଗରମ ଖାଇଲେ ଭଲ ଲାଗିବ ଆ ଇଏଟା ଯୋଉ ଫିଙ୍ଗର ଚପ୍ସ ଟା। ଏମତି ଆଉ ଏ ଦେ ଟମାଟୋ ସକ୍ସ୍‌ ଖାଲି। ସେ ହଁ ଟମାଟୋ ସସ୍ ଚିଲି ସସ୍ ଦେଇକି ଖାଇଲେ ବଢିଆ ଲାଗିବ।
ହଁ।
ଆଉ।
ଏବେ ଫୁଲକୋବି ଚିଲି କୋବି କଲେ ଆଉ ଭଲ ଲାଗିବନି ନା।
ନା ଏବେ ଆଉ ଭଲ ଲାଗିବନି ହେଲେ ବି ଟ୍ରାଏ କର ଚିଲ କୋବି କଲେ ବ।
ଆ ସେଟା କେମିତି ହବ ଚିଲ କୋବି ଟା କେମିତି ହବ।
ଚିଲି କୋବି ହୁଁ ଚିଲି କୋବିରେ ତ ଏକ୍ସ ପଟ୍ ମୁଁ ଆଉ ହସିବୁନୁ ହୁଁ। ଆଁ ପ ସେ ଫୁଲ ଫୁଲକୁ କୋବି କି ଭଲରେ କାଟି କୁଟାକି ପୋକ ଯୋକ ବାହାର କରିଦବୁ ବାଛି ଦବୁ ଏଥିରେ ଟିକେ ହଳଦୀ। ଦି ଗୁଣ୍ଡ ହେଥେରେ ଟିକେ ଲୁଣ ପକେଇକି ତାକୁ ବତୁରେଇ କି ରଖିଦବୁ। ହେଥେରେ ଯୋଉ ପେଷ୍ଟିସାଇଡ ପଡୁଛି ନା ସବୁ। ପୋକ ଯୋକ ଅଛନ୍ତି ତାକୁ ପକେଇଦେଲେ ତାରେ ପୋକ ଫୋକ ସବୁ ବାହାରିଯିବେ ମରି ମୁରା ଯିବେ। ହେଠୁ ତାକୁ କିଛି ସମୟ ହେଠୁ ଛାଣିକି ବାହାର କରିଦବୁ ହେଥିରେ କଣ କହିବୁ ନାହିଁ ଟିକେ ଗୋଲମରିଚ ଗୁଣ୍ଡ ଟିକେ ପକେଇଦେ।
ଫୁଲକୋବି ତ ପୁଣି କହୁଥିରେ ଗୋଟେ ଛଣା ହେବ କର୍ଣ୍ଣଫ୍ଲୋର କି କଣ?
ହଁ କହୁଛିୁ ପରା ହେରା ପାଣିରୁ ବାହାର କଲୁ ପାଣିରୁ ବାହାର କରିକି ରଖିଲୁ ହେଥେରେ ଟିକେ ଲୁଣ ପକେଇଦଉ
ହୁଁ।
ଟିକେ ଯୋଉ ସୋୟା ସସ୍ ଟିକେ ପକେଇଦବୁ ଟିକେ ଟମାଟୋ ସସ୍ ଟିକେ ପକେଇଦବୁ। ଟିକେ କର୍ନ୍ ପ୍ଲୋର୍ ଟିକେ ପକେଇଦବୁ ଗୋଲମରିଚ ଗୁଣ୍ଡ ଟିକେ ପକେଇଦବୁ ହେଲା ଗୋଲ୍ ମରିଚ ଗୁଣ୍ଡ କର୍ଣ୍ଣଫ୍ଲୋର ଚିଲ୍ଲି ସସ୍ ଟମାଟୋ ସସ୍ ଲୁଣ ଏତିକି ପକେଇ ଶୁଖିଲା ଗୋଳେଇ ଦବୁ ପାଣି ଦେଖିବୁ ଦେଖିକି ଦବୁ ପାଣି ବାହାରୁଥିବ ନହେଲେ କ କର୍ନ ଫ୍ଲୋର୍ କାମ କଣକି ଯଦି ପାଣି ସଂସ୍ପର୍ଶରେ ଆସିଲା ସେ ଖାଲି ଟୋଟାଲି ଲିକ୍ୟୁଇଡ ପରିକା ତାକୁ ଧରି ପାରିବୁନୁ ଆଉ ବୋହିଯିବ ଖାଲି ଭାବରେ କ୍ଷୀର ଭଳିଆ ଜାଣିପାରିବନି ପାଣି ଯଦି ଦେଇଦେଲୁ ସରିଲା ପାଣି ସହିତ ସ ଆସିଲେ ମାନେ ସେ ପୁରା କ୍ଷୀରଭଳିଆ ହେଇଯିବ। ଏଇ ପାଇଁ ଶୁଖିଲା ଶୁଖୁଲା ଛାଣି ଆକୁ ପଡେ ଆଉ ଯଦି ଟିକେ ସ୍ଲାଇଡ ଯଦି କଲର ଦବୁ। ଲଙ୍କା ଗୁଣ୍ଡ ଟିକେ ନାଙ୍କୁ ପକେଇଦେଲୁ କଲର ଦେଲେ ଟିକେ ଭଲ ଦେଖା ଯାଏ ଆଖିକି ଆଉ କଲର ଟା ମଧ୍ୟ ଦେହ ପାଇଁ ତ ଭଲ ନୁହେଁ ହେଲେ ବି ଟିକେ ପକେଇଦବୁ ଆଉ ଆ ଟିକେ ସୁନ୍ଦର ଆଉ ପକେଇ ଦେଇକି ତାପରେ ହେଠୁ ଛାଣିଦବୁ ଗୋଟି ଗୋଟି କରିକି ଆଉ ଛାଣିକି ହେଠୁ କାଢିଦବୁ। କାଢି ଦବୁ ତାପରେ ବନ୍ଧାକୋବି କ୍ୟାପସିକମ ଏ ସେ ଟମାଟୋ ସରୁସରୁ କାଟିଦବୁ। କାଟି ଦେଇକି କଡେଇରେ ତେଲ ପକେଇ ଦବୁ ପକେଇ ଦେଇକି କଞ୍ଚା ଲଙ୍କା ଟମାଟୋ କ୍ୟାପସିକମ ବନ୍ଧାକୋବି ପକେଇକୀ ଭାଜିଦବୁ ଟିକେ ଲୁଣ ଆଉ ଟିକେ ହଳଦୀ ଉ ଆଉ ପକେଇ ଭାଜି ଦବୁ। ଭାଜିଗଲା ସିଝୀ ଟିକେ ହାଲକା ହାଲକା କ୍ରଞ୍ଚି ଥିଲେ ଭଲ ଲାଗେ ଟିକେ କଞ୍ଚାଳିଆ କଞ୍ଚାଳିଆ
ଓହୋ।
ଆବେ ଡିଗିଏ କ ନାଇଁ ଫାଷ୍ଟ ତୁ ପ ଇଏ କରିବୁନି ପଘାରିବୁନି ଟିକେ ଅଦା ଛେଚା ଟିକେ ପକେଇବୁ ଅଦାଛେଚା କଞ୍ଚାଲଙ୍କା ଛେଚା।
ଅ ହ।
ତେଲରେ ତେଲରେ ପକେଇ ସାରିଲା ପରେ ଏଇ ସବୁ ପରିବା ପକେଇବୁ। ବନ୍ଧାକୋବି କ୍ୟାପସିକମ ଟମାଟୋ ପକେଇକି ଭାଜିବୁ ହେଠୁ ଲୁଣ ଆବଶ୍ୟକ ଅନୁସାରେ ଲୁଣ ପକେଇ ସାରିଲା ପରେ ଯଉ ହଳଦୀ ଗୁଣ୍ଡ ପଡେନି ସେ ଚିଲିରେ। ତାପରେ ହେଠୁ ଷିଝି ଗଲା ପରେ ଟିକେ ଟମାଟୋ ସସ ଟିକେ ଚିଲି ସସ ଟିକେ ସୋୟା ସସ ଆଉ ଗୋଲମର୍ଚ ଗୁଣ୍ଡ ଗୋଲମର୍ଚ ଗୁଣ୍ଡ ଟା ଟିକେ କଣ କି ଚାଇନିଜ ଆଇଟମ ଟିକେ ଗୋଲମରିଚଗୁଣ୍ଡ ଟା ଭଲ ଲାଗେ।
ହଁ ସୋୟାବିନ ପଡିବନି।
ନାଁ ନାଁ ସୋ ସୋୟା ସସ୍ ପଡିବ ସୋୟାବିନ୍ ନୁହଁ।
ଓ ହୋ।
ହଁ ତାକୁ ପକେଇଦବୁ ହେଠୁ ଗୋଳେଇ ଗୋଳା ଦବୁ। ତାପରେ ହେଠୁ ଫୁଲକୋବି ପକେଇ ଦେଇକି ଘୋଡେଇ ଦବୁ ଗୋଳେଇ ଗୋଳାକି ପରିବାର ଯୋଉ ଯୁକଜୁକିଆ ଅଂଶଟା ସେ ଯେମିତି ଫୁଲ କୋବି ମିଶିକି ଟିକେ ସଫ୍ଟ ହବ। ତା ଭିତରେ ପଶିବ ହେଠୁ ଘଡେ଼ଇ ଦବୁ ଟିକେ ସମପରଠୁ କାଢି ଗୋଳି ଗୋଳାକି ଧନିଆ ପତ୍ର ଟିକେ ପକେଇଦବୁ ପକେଇ ଦେଇକି ହେଠୁ ଖାଇବୁ ଭଲ ଲାଗିବ ଆଉ। ତୁ କେବେ ମଞ୍ଜା ତରକାରୀ କରିଚୁ ମଞ୍ଜା?
ଆ ନାଇଁ ଆମ ବୋଉ କରନ୍ତି ମୁଁ ଆଉ ଖାଏନି କିନ୍ତୁ ଆମ ବୋଉ କରନ୍ତି କାଟିକି।
ଭଲ ଲାଗେନି?
ନା ମତେ ଏରା ଭଲ ଲାଗେନି ଏଯୋଉ ବାହାରେ ଚୁଟି ଭଳିଆ
ଓହୋ। ହଁ ହେଟା ତାକୁ ତାକୁ ଭଲରେ କାଟିକି ଗୋଲ ଗୋଲ କାଟିକି ହାତରେ ସବୁରା ଏରାକ ଛନ୍ଦିକି ବାହାର କରାଯାଏନା।
ହଁ ନାଇଁ ଥରେ ମୋ ଦେଇ ଦେଇଥିଲା ଆମକୁ ଖାଇଥିଲି ଭଲ ଲାଗୁଥିଲା ହେଲେ ଏଆମ ବୋଉ ସେଇ ମାନେ ଚୁଟି ଭଳିଆ ଯୋଉରା ହେରା ବାହାରି କରିପାରୁନାହାନ୍ତି ହେ ଭଲ ଲାଗେନି।
ନାଇଁ ସେରା ବାହାର କରିବା ତାର ଗୋଟେ ଅଛି ଇଏନା ଆଉ କେମିତି ବାହାର କରିବା। ହୁଁ।
ଏ କଦଳୀ ଗଛରୁ କେତେ କତା କଦଳୀ ଖାଅ ଖାଇବ ଇଆଡ଼େ ମଞ୍ଜାକୁ ଖାଇବ।
ଆଉ କଦଳୀ ଗଛ ସବୁତକ ପୁଣି ଆଉ ପତ୍ରକୁ ଆମେ ଖାଇପାରିବା ପତ୍ରରେ କଦଳୀ ପତ୍ରରେ ଖାଇଲେ ଭଲ ଆମେ ଆଜିକାଲି ଯୋଉ ଷ୍ଟିଲ୍ ବାସନ ସବୁ କୁସନ ଖାଉଚେ ଏଥିରେ ସବୁ ରୋଗନା ଆଉ ଆଉ କଦଳୀପତ୍ର ଆଗ ଲୋକ ଖାଉଥିଲେ ନିରୋଗ ଥିଲେ।
ହୁଁ।
କଦଳୀ ପତ୍ର କଦଳ କଦଳୀ ଗଛରେ କଦଳୀ ପତ୍ରରେ ଖାଇଲେ। କଦଳୀର ଫଳକୁ ଖାଇଲେ କଦଳୀର ଫୁଲକୁ ଖାଇଲେ କଦଳୀର ମଞ୍ଜାକୁବି ଖାଇଲେ ତା ଗ ଗଛ।
ଆ ଗଛତ ତଳୁ ଉପରୁ ଆଉ।
ତଳୁ ଉପରୁ ସବୁ ଆଉ।
ଆଉ ସେ ଉପକାରୀ ଗଛଟା ଆଉ।
ପୁରା ଉପକାରୀ ପ୍ରତ ପ୍ରତ୍ୟେକ ଉଦ୍ଭିଦତ ଉପକାରୀ ଆଉ ଆମକୁ ମନୁଷ୍ୟକୁଉଦ୍ଭିଦ ହିଁ ବଞ୍ଚେଇ ରଖିଚିନା ଆଉ ନାଇଁକି।
ହଁ।
ଉଦ୍ଭିଦ ଯୋଗୁ ଆମେ ସବୁ କିଛିନା କେତେଟା ଫାଇଦା ଦେଖିଲୁ ଗଣିଲୁ ଗୋଟେ ଉଦ୍ଭିଟେ ଆମେ କଣ ଦଉନି? ସବୁ କିଛି ତାଠାରୁହିଁ ଆମ ଜୀବନ ପ୍ରଥମତ ଅମ୍ଳଜାନ ଦେଲା।
ମଣିଷ ନାଇଁ ଆଉ।
ମଣିଷ ନାହିଁ ଆଉ ପରିପୂରକ ମଣିଷ ନଥିଲେ ଗଛ ନାଇଁ।
ନାଁ।
କାହିଁକିନା ଆମେ ଯଦି ଅଙ୍ଗାରକାମ୍ଳ ଗ୍ୟାସ୍ ଛାଡ଼ିବାନି ସେବି ଗ୍ରହଣ କରିପାରିବେନି।
ହଁ।
ହୁଁ ତେଣୁକୁ ପରିପୂରକ କିନ୍ତୁ ଏବେ ମଣିଷ ସଂଖ୍ୟା ବଢ଼ି ଚାଲିଚି କିନ୍ତୁ ଗ‌ ଗଛ ସଂଖ୍ୟା କମି ଚାଲିଚି।
ହଁ ହାଣି ଦଉଚନ୍ତି ସେଇ ଯୋଗୁଁତ ଖରାଦିନେ ଏତେ ଗରମ ହଉଚି।
ସେଇଆ ପରା ଖରାଦିନେ ଏତେ ଗରମ୍ ଆଉ ଅମ୍ଳଜାନ କରୋନା କମି କମି ଚାଲିଚି।
ଅଁ
ଗଛ କାଟିବା ଦ୍ଵାରା ଖରାତ ହଉଚି ଯାହା ଯାହା ଆମର ଯୋଉ ଓଜନ ସ୍ତର ଓଜନ ସ୍ତର ବାୟୁମଣ୍ଡଳ ଯୋଉ ଓଜନସ୍ତର ସେଯୋଉ ଲେୟାରଟା ତେବେ ଧୀରେ ଧୀରେ ଛିଦ୍ର ହେବାକୁ ଲାଗିଲାଣିନା ଆଉ ଡାଇରେକ୍ଟ ଯୋଉ ହାଁ ଯୋଉ ସୂର୍ଯ୍ୟଙ୍କ ରତିିବାଇଗଣ ରଶ୍ମି ଡାଇରେକ୍ଟ ଆମ ସ୍କିନରେ ପଡ଼ିଲେ ପୁରା ସ୍କିନ୍ କ୍ୟାନ୍ସର ହେଇଯାଏ। ଆମ ବେଶୀ ଵ୍ଵି ଖରା ବଢିଲେ ଖରା ବଢ଼ିଆ ମାତ୍ରେ ଆମେ କଣ କଲେ? ଏସିି ଲଗେଇଲେ ଘରେ ଘରେ ସବୁ ଥଣ୍ଡା ପାଣି ପିଇବା ପାଇଁ ଫ୍ରିଜ୍‌ ଲଗେଇଲେ। ଏସି ଆଉ ଫ୍ରିଜରୁ ବୋହୁତ ସବୁ ଖତରନାକ ଓର ମାନେ ଯୋଉ କହନ୍ତିନି ହୁଲନ୍ ଗ୍ୟାସ୍ ଗୋଟେ ବାହାରେ।
ହୁଁ।
ଏ ସିରୁ ଆଉ ଫ୍ରିଜରୁ ହୋଲନ ଗ୍ୟାସ୍ ଗୋଟେ ବାହାରେ। ସେଟା ଭାରି କ୍ଷତିକାରକ ଆମ ପରିବେଶ ପାଇଁ ସେ ଟୋଟାଲି ପୁରା ଆମର ଯୋଉ ଓଜନ ସ୍ତର ଯୋଉ ଲେୟରଟା ଉଁ ବାୟୁମଣ୍ଡଳ ଶେଷ ଲେୟରଟା। ସେଡାକୁ ସେ ଶୀଦ୍‌ ଶୀଘ୍ର କରିବାକୁ ଲାଗିଚିବା ଶୀଘ୍ର କଣା କଲେ ଅ ତ ଟୋ ଡାଇରେକ୍ଟ ସୂ ସେ କଣ ସୂଯ୍ୟଙ୍କ ଯୋଉ ଅତିିବାଇଗଣ ରଶ୍ମି ଆଉଚି ସେ ପ୍ରୋଟେକ୍ସନ ଲେୟାରଟା ସେଇଟା। ଗୋଟେ କ ସେ ଫେରେଇ ଦୋଉଚି ସୂଯ୍ୟଙ୍କ ପାଖକୁ ଆଉ ଯୋଉ ସିଏ ଯୋଉ ଡାର୍ ଡାଇରେକ୍ଟ ଆମ ସ୍କିନରେ ପଡ଼େ ସେଟା ଆମକୁ ଖରାପ କରିବ ନା
ହଁ ଆଉ।
ଉଁ ତେଣୁକରି ଆମେ ଯେତେ ପାରିବା ସେତେ ଗଛ ଲଗେଇଆକୁ ଚେଷ୍ଟା କରିବା। ସରକାର ଏହା ପ୍ରତି ଟିକେ ପ୍ରଦ ପଦକ୍ଷେପ ନେଲେ ଭଲ ହୁଅନ୍ତା ପ୍ରତ୍ୟେକ ମଣିଷକୁ କହନ୍ତେ ପ ପର ହେଡ ପ୍ରତ୍ୟେକ ଲୋକଙ୍କୁ ଯେ ଗୋଟେ ଗୋଟେ ଗଛ ଲଗାନ୍ତୁ ନହେନେ ଗୋ ନହେନେ ୟା ପାଇଁ ଗୋଟେ ସ୍କିମ୍ କରିଆ କଥା। ଏମିତି ସହଜ ଲୋକ ବା ସୁବିଧା ବାଦୀ ହଁ କିଏ ଲଗୋଉଚି। କିନ୍ତୁ ଗୋଟେ ସ୍କିମ୍ କରିବା କଥା ଯିଏ ଗଛ ଲଗେଇବ ତାକୁ ଏଇଭଳି କିଛି ସୁବିଧା ମିଳିବ।
ସେମତି ହେଲେ ଲୋକ ତଡିକି ଲଗେଇବେ ହଁ।
ଲଗେଇବେ ଆଉ ଭଲ ରୁହନ୍ତା। ସବୁଜ ସୁନ୍ଦର ହେଇଯାଆନ୍ତା ସବୁଜ ସୁନ୍ଦର ହେଇଯାଆନ୍ତା ଆମ ଦେଶ।
ଆଉ
ତ କଣ ଆମ ପୃଥିବୀ।
ସେଇପା ଟାଉନରେ ତ ଗଛ ପାଇବନି କୋଉଠି କେମିତି ସବୁ ହାଣିକି ର ରୋଡ଼ ଘାଟ କଲେଣି।
ସେଇପା ସବୁଆଡେ ଦେଖିବ ଯୁଆଡ଼େ ରୋଡ଼ ଘରଦ୍ୱାର ଆ ଏଇପା
ଯାହା ଦେଖିବ ଟିକେ ଗାଁ ମାନଙ୍କରେ ଗଛ ଏଇନା ବର୍ଷ ର୍ଷାଦିନକୁ ସବୁ ଧାନ ଗଛ ହେଇଥିବ ବଢ଼ିଆ ସ୍ ସୁନ୍ଦର ଦେଖାହୋଉ
ତୁ ଜାଣିଚୁ ସ ସକାଳୁ ଉଠିକି ଯଦି ଆମେ ସବୁଜ ପତ୍ର ଗଛ ପତ୍ର ଆମେ ଦେଖିବା ଆମର ଆଖିର ଜୋତି ବଢ଼େ।
ହଁ ଆରେ ଏତେ କଥା କୋଉଠୁ ଶିଖିଲ?
ଏଟା ସା ସବୁ ଜିନିଷ ରିସର୍ଚ ମୋର ସବୁ ଜିନିଷ ପଢ଼େ ଦେଖେ। ଆ ଇଏ କରେ। ହଁ ଆଉ ବେଶୀ ହେଲଥ୍ କନ୍ସସ୍ ତ ଟିକେ ହେଲଥ ବିଷୟରେ ଟିକେ ଦେଖେ। ରୋଷେଇ ବିଷୟରେ ଟିକେ ଦେଖେ ଏଗୁଡ଼ା ଦେଖି ଦେଖିକା ମୁଁ ଜାଣିବାକୁ ପାଏ ଆଉ।
ହଁ ହଁ ଆଉ ନନାଙ୍କ ଦେହ ଆଉ ନନାଙ୍କ ଦେହ ଯୋଉ ମଝିରେ ହୋଉଥୁଲା ଏବେ ସବୁ ଠିକଠାକ ଆଉ କିଛି ହୋଉନି।
ବୋଧୁଏ ଠିକ ଅଛି ମତେ ତ କାଇଁ କିଛି କୋହୁନାହାନ୍ତି କଂପ୍ଲେନ୍ କିଛି ତ କହୁନାହାନ୍ତି ମୁଁ ପଚାରେ ବେଳେବେଳେ ଯେ ଆଉ କାଇଁ ପ ପଚାରିନି କି ସେ କିଛି କୋହୁନାହାନ୍ତି।
ଆଉ ତାହେଲେ ଟିକେ ଭଲ ଥିବେ ନହେଲେ ଜଣେ ମଣିଷ ରହୁଚି ଘରେ ଜାଣିପାରିବନି ହଁ।
ତାର ସବୁବେଳେ ଖାଲି କହିବେ ଏଇ ଏ ପାଇଖାନା ବନ୍ଦ କରମ ଏଇ ପାଇଖାନାରୁ ଗନ୍ଧଉଚି ମାନେ ରିଜିଡି ହେଇ ପୁରା କୁହନ୍ତି।
ହଁ।
ନାଇଁ ଏବେ କିଛି କୋହୁନାହାନ୍ତି ତେଲ ଭାଜି ବି ଖାଉଚନ୍ତି ସବୁ ମୁଁ କହିଲି ନା ଆମେ ଖାଉନା ତେଲ ଫେଲ ଆଜି କଣ ଟିକେ କଁ ଛାଣିଥିଲା ନାଇଁ ପରା ସିଏ କଣ କି ସ୍ ସିଏ ଗୋଟେ ପିଲାଟିିଏ କହିଥିଲେ ବୁଝିବା ପାଇଁ ତାଙ୍କର ଯୋଉ ଲ୍ୟାମ ଦ ମେଡିସିନ ଷ୍ଟୋରରେ ବସିବା ପାଇଁ।
ହଁ।
ଟେକ୍ନିକାଲ ଟେକ୍ନିଶିଆନ୍ ବସିବା ପାଇଁ ବି ସେମତି ପିଲାଟେ ମିଳୁନାହାନ୍ତି। ଇଏ ଦି ତିନିଟା ପିଲାଙ୍କୁ ଦେଲେ ଫୋନ୍ ନମ୍ବର ସେ ପିଲାମାନେ ଟାଇମ୍ ଠିକ୍ ସେ ଦେଇ ପାରିଲେନେହିଁ। ଇଏ କହୁଛନ୍ତି। କେମିତି ତାଙ୍କୁ ଫୋନ୍ କରିବି କହିଲ ତମେ ତ ଗୋଟେ ପିଲାଟେ ବୁଝି ପାରିଲିନି ମୁଁ କହିଲି ନା ମ ସେଥିରେ କଣ ଅଛି ତମେ ଟିକେ କଥା ହେଇ ପଡ଼। ସେ କହିଥିଲେ ନା ୟା ପରେ ମୁଁ ଏଟା ମାତ୍ର ଏତିିକି ଦିନର ପାୱାର। ତମେ ତାପରେ ଆଉ ଗୋଟେ ଭଲ ଆଉ ଗୋଟେ ଭଲ ଜିନିଷଟେ ଦେଲେ ଭଲ ତମର ହବ। ଆଉ ତମେ କଲନି ଗଲନି। ହଁ ତମର କଣ ଗୋଟେ ଗୋଟେ ମେଡିସିନ୍ ଷ୍ଟୋର କୋଉଠି ଅଛି ପରା?
ଓହୋ ଥିବ ଆଉ ଓ ହଉ ମୋର ଏବେ ଗୋଟେ କଲ୍ ଆସୁଛି ମୁଁ ପଛରେ କରିବି ଆଉ।
ଠିକ୍ ଅଛି ହଉ ହଉ।